ହ୍ୟାଲୋ।
ହ୍ୟାଲୋ।
ହଁ ଦିଦି କଣ କରୁଥିଲ।
ହଁ ଏଇଠି ବସିଥିଲି ଆଉ ସକାଳୁ ଯଉ। ବାସିିକାମ ସାରିକି ହଁ ବସିଥିଲି ଆଉ ଆଉ ତମେ?
ମୁଁ। ଏବେ ଉଠିକି ମୋର କଣ ଦୁଆର ଝାଟେଇଲି। ଦୁଆର ଝାଡୁ କଲା ପରେ ତାପରେ ବାସନ ମାଜିଲି। ବାସନ ମାଜିକି ଆମର ଏଠି ଗୋଟେ ଚାଳିଆ ଅଛି ସେଠି ଆମେ କାଠରେ ରୋଷେଇ କରୁଛୁ। ସେଇ ଚାଳିଆ ଖଣ୍ଡକ ଲିପିଲି। ଆମେ ସ୍ତ୍ରୀ ଲୋକ ଆମେ ତାପରେ ଚାଲିକି ଆସିଲୁ। ମୁଁ ଠାକୁର ପୂଜା କରିବା ପାଇଁ କିଛି ଫୁଲ ସଂଗ୍ରହ କଲି। ତାପରେ ମୁଁ ଭାବିଲି କି ଆଉ ପିଲାମାନେ ତ ଶୋଇଛନ୍ତି ଆଉ ମୁଁ ଆଙ୍କ ସହିତ ଟିକେ ଦିଦିଙ୍କ ସହିତ କଥା ହୁଏ। ଆଉ ବହୁତ ଦିନ ହେଲା କୁଆଡେ ବୁଲିବାକୁ ଯାଇନ ତ? ଆଉ ଟିକେ କୁଆଡ଼େ ଦିଦି ବୁଲିବାକୁ ଯାଆନ୍ତେ?
ହଁ ଚାଲୁନୁ ମୋର ବି ଭାରି ଇଛା ହଉଛି ମୁଁ ବି ଭାବୁଥିଲି କି! ତମକୁ କହିବା ପାଇଁ କୁଆଡେ ବୁଲି ଯିବା ପାଇଁ। ଚାଲୁନ ପୁରୀ ଆଡେ ବୁଲିଗଲେ ହୁନ୍ତାନି ଜଗନ୍ନାଥ। ସବୁଠାରୁ ଆମର ବଡ ଅଁ ଠାକୁର ତାଙ୍କ।
ମାନେ ତାଙ୍କ ନାମ ନ ନେଲେ ସକାଳୁ କିଛି ବି ହୁଏ ନା। ଆଉ ଚାଲୁନ ମୋର ଭାରି ଇଚ୍ଛା ହଉଛି ପୁରୀ ଯିବା ପାଇଁ ଚାଲ ଯିବା ପୁରୀ। ବୁଲି କେବେ।
ହଁ ଦିଦି ଭଲ କଥା କହିଲ ଏଇ ଯୋଉ ଆମର ଏବେ ଆଷାଢ ମାସରେ ହଉନି କି। ମାନେ ଗୁଣ୍ଡିଚା ବାହୁଡା ହଉ ଯୋଉ ରଥଯାତ୍ରା। ଆଉ ସେହି ରଥଯାତ୍ରା କୁ। ସେଇ ରଥଯାତ୍ରା କୁ ପ୍ରବଳ ଲୋକ ଆସନ୍ତି ମାନେ ବିଭିନ୍ନ ଆଡୁ। ସେଠି ଆମର କଣ ତିନି ଜଣ ମୁଁ ଶୁଣି ତ କେବେ ଦେଖି ନାହିଁ। କିନ୍ତୁ ମାନେ ଯୋଉ ଦୂରଦର୍ଶନ ଇଏ ରେ ଦେଖିବାକୁ ପାଉଛି। କୁଆଡ଼େ ତିନି ଜଣ ଠାକୁର ଅଛନ୍ତି ଜଗନ୍ନାଥ ବଳଭଦ୍ର ସୁଭଦ୍ରା। ଆମର ତିନିଟା ରଥ କୁଆଡେ ସେଠି ଅଛି। ସେମାନେ କୁଆଡେ ସେଠି ବଡଦାଣ୍ଡ ଅଛି। ଆଉ ମାଉସୀ ମାଙ୍କ ମନ୍ଦିର ଅଛି ସେ ଭକ୍ତ ମାନେ କୁଆଡ଼େ ସେଇ ରଥକୁ ଗୁଣ୍ଡିଚା ଦିନ ଟାଣିକି। ହଉ ତାହେଲେ। ବଳଦ୍ର ଆଉ ସୁବରା ଜଗନ୍ନାଥ ତାଙ୍କ ମନ୍ଦିରକୁ ଫେରନ୍ତି। ଯେ ସେଠି କୁଆଡେ ଭଲ ସମୁଦ୍ର ଅଛି। ଲହଡି ଭାଙ୍ଗିବା ପାଇଁ। ଆଉ। ଅଛି ଆମର ସ୍ୱର୍ଗଦ୍ୱାର ଆଉ। ଟି ଇ ପୋଖରୀ ଅଛି ଏ ପୋଖରୀ। ସେଇ ପୋପ ମତେ ଭାରି ଇଚ୍ଛା ହଉଛି ଦେଖିବା ପାଇଁ ଆଉ ଦିଦି ତମର କେତେ କେତେଜଣ ଯିବେ ତମ ଆଡୁ।
ହଁ ମୁଁ। ସେଟା ବୁଝିକି ତମକୁ କହିବି। ଆମର ବି ଏଠି ଯିବା ପାଇଁ ଭାରି ଏମାନେ ଇଛୁକ। ସେମାନେ କହୁଥିଲେ କହିଲେ ଚାଲ ଦିଦି ଆଉ ପୁରୀ ଆଡେ ଯିବା। ମୁଁ କହିଲି ହଁ କଣ କେମିତି ଯିବା ସମସ୍ତେ କଥା କଥା ହେବା ଆଉ ତମେ ତ କହିଲଣି। ଭଲ ହେଲା ଆଉ ତ ଗୋଟେ ବସ୍ କରିଦବା ନହେଲେ। ବସରେ କେତେ ଜଣ ହଉଛନ୍ତି ଆଗେ। ହୁଁ ଯୋଉ ଠିକ କରିଦବା। ଆ ଠିକ କରି କେତେ ଜଣ ହଉଛନ୍ତି ସେଇ ତାପରେ ଆମେ ବସକି ଗଣ ଗୋଟେ କରିକି କେମିତି କଣ ଅଁ ତମ ସେପଟ ଆଉ ଆମ ଏପଟେ ଲୋକ କେତେ କଣ ହଉଛନ୍ତି ଦେଖିକି ଗୋଟେ ବସ୍ କରିକି ଯିବା। ନିହାତି ଏ ଯିବା ବୁଲିକି ଆସିବା ଭାରିବା ଏଁ ଇଛା ହଉଛି ଆଉ ଏନେ ହଉଛି କାଳେ କହୁ। ସେଇ ଯିଏ ଠାକୁରଙ୍କ ଡୋରି ନ ଲାଗିଲେ ତମେ ଯେତେ ଇଚ୍ଛା କର କି ଯେତେ। ପଇସା ଥାଉ କିନ୍ତୁ ତମେ ଯାଇପାରିବନି ତ ଏଇ ସତ କଥା।
ହଁ ଦିଦି ମୁଁ ବି ଶୁଣିଥିଲି କହନ୍ତି ଠାକୁରଙ୍କ। ଆମେ କଣ କରିବା। ସେ ଶୁଖ ଛୁଆଙ୍କୁ ନହେଲେ। ଯେବେ ଆମର ଅଧିକ ପଇସା କିଣେଇଥିବ ସେ କିଣିକି ଖାଇବ। ଆମେ କଣ କରିବା କହିଲ ଦିଦି ଆମେ ଯିବା ପ୍ରଥମେ ଆମେ ସମୁଦ୍ରକୁ। ଳକୁ ଯିବା ଆମେ ରାତି ଦିଟାରୁ ବାହାରିକି ଯିବା ହେରି ତାପରେ ସମୁଦ୍ର। କୂଳକୁ ଯିବା ଆମେ ସେଠି ସକାଳୁ ସକାଳୁ ପହଞ୍ଚିବା। ସକାଳୁ ସକାଳୁ ପହଞ୍ଚିଲେ ଆମେ ପ୍ରଥମେ ଯିବା ଚନ୍ଦ୍ରଭାଗା କୁ ଚନ୍ଦ୍ରଭାଗା। ଗଲେ ସେଠିକାଳେ ସୂର୍ଯ୍ୟ ଉଦୟ ହେଲାରୁ। ସେ ବଡ ଆକାରରେ କୁଆଡେ ବାହାରନ୍ତି ବହୁତ ଲାଲ ରଙ୍ଗର ହେଇକି। କିନ୍ତୁ ମୁଁ କେବେ ଦେଖିନି ଦେଖିଲେ କାଳେ ବହୁତ ଖୁସି ଲାଗିବ। ତାପରେ ଆମେ ଚନ୍ଦ୍ରଭାଗା ଯିବା ବୁଲିବା। ତାପରେ କୋଣାର୍କ ମନ୍ଦିର ଦେଖିବା କୋଣାର୍କ ମନ୍ଦିର ଚାରିପଟେ ବୁଲିବା। ସେଠି ବହୁତ ଫଟୋ ଉଠେଇବା ଆଉ ବହୁତ ମଜା କରିବା। ରେ ଆମେ ଆସିବା ଜଗନ୍ନାଥ ମନ୍ଦିରଙ୍କ ଯୋଉ। ସମୁଦ୍ର କୂଳକୁ ଆସିବା ସେଠି ଆମେ ସମସ୍ତେ ମିଶିକି ଆଉ ଲହଡି ଭାଙ୍ଗିବା। ଲହଡି ଭାଙ୍ଗିବା ଲହଡି ଭାଙ୍ଗିଲେ ବହୁତ ମଜା ଲାଗେ ସମସ୍ତେ କୁହନ୍ତି। କିନ୍ତୁ ଦିଦି ତମେ କେବେ ସେଇ ଲହଡି ଭାଙ୍ଗିବା ଦେଖିଛ କି?
ହଁ ଦେଖିଛି ଆଉ ମୁଁ ଥରେ ଏ। ମାନେ ଯାଇଥିଲି ପୁରୀ ସେଠି ଲହଡି ମତେ ବହୁତ। ବହୁତ ସେ ପାଣିିକି ଦେଖିଲେ। ମାନେ ଏମିତି ଆସୁଛି ଆ ସମସ୍ତେ ଏମତି ଲହଡି ଭାଙ୍ଗୁଛନ୍ତି। ଭଲ ଲାଗେ। ହେଲେ ମୁଁ ଯାଏନି ମତେ କଣ କହିଲ ସେ ଏତେ ପାଣି ଦେଖିକି ମତେ ଡର ଲାଗେ। କିନ୍ତୁ ବାହାରେ ଯୋଉ ବାହାରେ ଫଟୋ ଫଟ ଉଠେଇକି ବାହାରେ ଯୋଉ ଛିଡା ହେଇକି ଦେଖନ୍ତି ଲୋକମାନେ। ସେଇ ଯୋଉ ମଜା ନିଅନ୍ତି ସେଇଟା ମତେ ବହୁତ ଭାରି ଭଲ ଲାଗେ। କିନ୍ତୁ ନିଜେ କେବେ ଲହଡି ଭାଙ୍ଗିନି ପାଣି ପାଖକୁ ଯାଇନି ଆଉ ସେଇଟା ମତେ ଭାରି ଡର ଲାଗେ। କିନ୍ତୁ। ସେ ଯୋଉ ଚାରିପାଖର ଦୃଶ୍ୟ ମାନେ ଲହଡି ଆସୁଥିବ ଯୋଉ। ଲହଡି ଗୋଟେ ଲହଡି ଆସୁଥିବ ପୁଣି ତା ପଛକୁ ଆଉ ଗୋଟେ ଲହଡି ଆସୁଥିବ। ଯୋଉ ଇଏଟା ନା ସେଇଟା ଭାରି ଭଲ ଲାଗେ ଦେଖିବା ପାଇଁ ମୁଁ ବି ଥରେ ପୁରା। ରୀ ଯାଇଥିଲି ସେଠି। କି ଦିଦିଖ ମୁ ସେ ଯୋଉ ଡୋରି ଲାଗିବା କଥା। ଠାକୁରଙ୍କ ଯୋଗ ନଥିଲେ ତମେ ଦେଖିପାରିବନି। ଏ ସେଟା ମୁଁ ପୁରୀ ଯାଇଛି ଏବେ ଭାବୁଛି ଅନୁଭବ କରୁଛି। ସେ ମୁଁ ଯାଇଛି ତାଙ୍କ ଦୁଆର ମୁହଁରୁ ମାନେ ଫେରିକି ଆସିଛି। ଜଗନ୍ନାଥ ମୁଁ ଅ ମାନେ ଦେଖିପାରିନି। ସେଇଟା ମୋର ଭାରି ଗୋଟେ ମନରେ ରହିଯାଇଛି ଆଉ। ଚାଲ ବୁଲି କେବେ ଆସିବା ତମେ କହିଲାଠୁ ତ ମୋର ଇଚ୍ଛା ହଉଛି ଏବେ ଯେ। ଏମିତି ଯିବା ହାରି ବୋଲି। କିନ୍ତୁ ଠାକୁରଙ୍କ ଡୋରି ନ ଲାଗିଲେ ଆମେ ଯାଇପାରିବାନି ଆମେ ଚେଷ୍ଟା କରିବା। ହେଲେ ଯୋଉ ଦେଖିବା ଠାକୁରଙ୍କ ଡୋରି ଲାଗୁଛି। ଆ ଯିବା ପାଇଁ କଣ କହୁଛ ତମେ ଯିବା ଚାଲ?
ଶୁଣ ଆମେ ଯିବା ତ ନିଶ୍ଚିନ୍ତ ଆମେ ଗଲେ ପ୍ରଥମେ ଭାଙ୍ଗିସାରିବା ଲହଡ଼ି। ଲହଡ଼ି ଭାଙ୍ଗି ସାରିଲା ପରେ ଆମେ ଶୌଚାଳୟରେ ଗାଧୁଆ ପାଧୁଆ କରିବା। ଗାଧୁଆ ପାଧୁଆ କରିକି ତାପରେ ଆମେ ଆସିବା ପୁରୀ ମନ୍ଦିରକୁ। ପୁରୀ ମନ୍ଦିରକୁ ଆସିବା ପୁରୀ ମନ୍ଦିରରେ ଯୋଉ ଚନ୍ଦନ ଅରଗଳି ଥାଏ ସେଠି କୁଆଡ଼େ ବହୁତ ଭିଡ ଆଉ ଲୋକମାନେ ନିଃଶ୍ଵାସ ନେଇ ପାରନ୍ତିନି। କିନ୍ତୁ ଆମେ ଆସିଛେ ଯେହେତୁ ଯିବା ଯେହେତୁ ଆମେ ନିଶ୍ଚିନ୍ତ ସେଇ ଚନ୍ଦନ ଅରଗଳି ଭିତରେ ପଶିବା ଆଉ ନୁହଁ ସେଇ ଯୋଉ କଣ ବାଇସି ପାଦ। ସେ ବାହିଶି ପାହାଚରେ ତାକୁ ଗଡ଼େଇବା ବାଇଶି ପାହାଚରେ ତାକୁ ଗଡ଼ିଲେ ମାନେ ବହୁତୁ ପାପ କଟେ ବହୁତ ପୁଣ୍ୟ ହୁଏ ଆଉ ସେଠିକାର ଠାକୁରଙ୍କ ଅବଢ଼ା ଖାଇବା ଅବଢ଼ା ବହୁତ ମାନେ ଭାଗ୍ୟରେ ଥିଲେ ଖାଇବାକୁ ମିଳେ ସମସ୍ତେ ସାଙ୍ଗ ହେଇକି ଅବଢ଼ା ଖାଇବା। ଟଙ୍କ ତୋରାଣି ପିଇବା ଆଉ ତାପରେ ଆମେ ଆସିବା ଟିକେ ପୁରୀର ଯୋଉ ସ୍ଵର୍ଗଦ୍ଵାର କୁହନ୍ତି। ଆମେ ସ୍ଵର୍ଗଦ୍ୱାର ଆସିବା ଆଉ ସ୍ଵର୍ଗ ଦ୍ୱାର ଯଦି କୁଆଡ଼େ ମଣିଷ ପ ପୋଡ଼ା ହୁଏ ଯେ ବହୁତ ଡର ଲାଗେ କୁଆଡ଼େ ବହୁତ ମଣିଷ ହୁଅନ୍ତି। ସେଠି ପୋଡ଼ା ହୁଏ ଆଉ ନରେନ୍ଦ୍ର ପୋଖରୀ ଅଛି। ସେ ନରେନ୍ଦ୍ର ପୋଖରୀରେ ଆମେ ଯଦି ଦେଖିବା। ସେ ନରେନ୍ଦ୍ର ପୋଖରୀ କୁଆଡ଼େ ବୁଡ଼ ଦବା ପାଇଁ ଲୋକମାନେ ବହୁତ ଯାଆନ୍ତି କାର୍ତ୍ତିକ ମାସରେ ମୁଁ ଶୁଣିଛି ସତ ଦିଦି କିନ୍ତୁ ମୁଁ କେବେ ଦେଖିନି ତ ଆଉ ଦେଖିବାକୁ ଯିବି ଦିଦି। ତମେ ଟିକେ ତମ ଗାଁ ଆଡ଼େ ଲୋକଙ୍କୁ ବୁଝ ମୁଁ ଆମ ଗାଁ ଆଡ଼େ ଲୋକଙ୍କୁ ବୁଝୁଛି। ଆମେ ଟିକେ ଯିବା ପୁରୀ ମନ୍ଦିର ବୁଲିକି ଆସିବା।
ହଁ ମୁଁ ସେଇ କଥା ଲୋକଙ୍କୁ ଆଜି ବୁଝେ ଅ କେତେ ଜଣ ଆମର ଲୋକ ହଉଛନ୍ତି। ତାଙ୍କୁ ପଚାରିକି ବୁଝେ ତମକୁ ଜଣେଇବି। କେତ କଣ କେମିତି ଯିବା ଆ ବୋଲର କରିବା। କି ବସ୍ କରିବା କେମିତି କଣ କରିକି ଯିବା କେତେ ଟଙ୍କା? ଅ ତୋଳେଇଲେ ହବ ସେ କଥା ଆଉ। ମୁଁ ବୁଝିକି ତମକୁ ଆଜି ଜଣେଇବି।
ହୁଁ ହଉ ଦିଦି ହଉ ଦିଦି। ତାହେଲେ ଯୋଉ ତମ ପରିବାରରେ କେତେ ଜଣ ଯିବେ? ଆମ ପରିବାର ତ ଆମେ ସାତ ଆଠ ଜଣ ଯିବୁ ମୋ ଶାଶୁ ଶ୍ୱଶୁର ଯିବେ ମୋ ସ୍ଵାମୀ ଯିବେ ମୁଁ ଯିବି ମୋ ପିଲାମାନେ ଯିବେ। ଆଉ ତାପରେ ଆମ ଗାଁ ରୁ କେତେ ଜଣ ଦେଖିବି? କିଛି ନହେଲେ ଆମ ଗାଁର ଦଶ ପନ୍ଦର ଜଣ ଆଉ ଯଦି ତମ ପରିବାରର କେତେ ଜଣ? ଆଉ ତମ ଆଉ କି ଯଦି କିଏ ଅଛନ୍ତି ଦଶ ପନ୍ଦର ଜଣ ବୁଝ? ଆଉ ଗୋଟେ ଗାଡ଼ି ଧରିକି ଯିବା ନା କଣ ତମେ କହୁଛ?
ହଁ ଗୋଟେ ଗାଡ଼ି କରିବା କେତିକି ଜଣ ହଉଛନ୍ତି ତମର ଦଶ ପନ୍ଦର ଜଣ ଆମର ବି ସେଇ ହେଇଥିବେ ଆମ ପରିବାର ର ଦଶ ପନ୍ଦର ଜଣ। ହେଲେ ଘର ପାଖ ଜଣେ ହୁଁ ସେଇ ଖୁଡ଼ି ହେରିକା କହୁଥିଲେ ଯିବା ପାଇଁ ତାଙ୍କୁ ଟିକେ ବୁଝିଦେବି? ସିଏ ଯଦି ନ ଯିବେ ଆମର ଦଶ ପନ୍ଦର ଜଣ ତମର ଦଶ ପନ୍ଦର ଜଣ। କଣ ବୋଲର ଦିଟା କରିଦେଲେ ହବ। ଆଉ ଯିବା ବୁଲିକି ଆସିବା ଆଉ
ନାଇଁ ଦିଦି ଆମେ ବୋଲେର କରିବାନି ଗୋଟେ ବସ୍ କରିବା ଯେ ସମସ୍ତେ ଗୋଟେ ଜାଗାରେ ବସିବା। ଗୋଟେ ଜାଗାରେ ବସିକି ଆମେ ଗୀତ ଶୁଣି ଶୁଣି
ଡ୍ୟାନ୍ସ କରିକି କିଛି ମାନେ। ମଜା ଲାଗିବନି ସିଏ କଣ କଲେ ସେ ଜାଣିପାରିବାନି ଆମେ କଣ କଲେ ଆମେ ଜାଣିପାରିବାନି କିନ୍ତୁ ଗୋଟେ ଗାଡିରେ ଗଲେ ଆମକୁ ବହୁତ ଭଲ ଲାଗିବ ଆଉ ଦିଦି ଆମର ବାଦାମ ଅଛି। ମୁଁ ତାକୁ ବାଦାମ ଭାଜିକି ନେଇଥିବି ଆଉ ସେଠି ଖାଇ ଖାଇଯିବା ଗାଡିରେ ହେଇଯିବ। ପ୍ରଥମ କରିଯାଉଛେ ନା ଆଉ ସେଟା ଆମକୁ ବହୁତ ଭଲ ଲାଗିବ ଆଉ ଆମେ ଏମିତି ଯିବା ହଉ ଦିଦି ତମେ ଟିକେ ବୁଝିକି କହିବ ଆଉ ମୁଁ ଟିକେ ରଖୁଛି।
ହଁ।
ହଉ ଦିଦି ରଖୁଛି।
ହଉ।